ହଁ ବନ୍ଧୁ ନମସ୍କାର।
କଁ କରୁଥିଲେ?
ଏଇ ଖେଳୁଥିଲି ଆଉ ।ଆପଣ କଣ କରୁଥିଲେ?
ପବନ ଖାଉଛି ଆଜ୍ଞା ଏଠି ବା
ଆଚ୍ଛା କଣ ଖାଇଥିଲେ କଣ?
ବାହାରେ ବସିକି କୋଉ କ୍ରୀ କୋ କେଉଁ କ୍ରୀଡ଼ା ଆପଣ ଖେଳୁଚନ୍ତି? କେଉଁ କ୍ରୀଡ଼ା ଆପଣ ଖେଳୁଚନ୍ତି? କ୍ରି କ୍ରିକେଟ୍ କ୍ରୀଡା ଆପଣ ଭଲ ପାଆନ୍ତି କି? ଆଜ୍ଞା ଖେଳେ, ମୁଁ ଅଧିନାୟକ ଆମ ଆମ ଦଳର ଅଧିନାୟକ ମୁଁ।
ଆଚ୍ଛା ମୁଁ ବି ଆମ ଦଳର ଅଧିନାୟକ।
ଆପଣ ଅଧିନାୟକ ହେଇକି କେବେ ବଡ଼ ଟୁର୍ଣ୍ଣାମେଣ୍ଟ ଖେଳିଚନ୍ତି?
ହଁ ବନ୍ଧୁ ବହୁତ ଟୁର୍ଣ୍ଣାମେଣ୍ଟ ଖେଳିଛି। ଆଉ ମଧ୍ୟ ସେଥିରେ ବିଜୟ ବି ଲାଭ କରିଛି।
ଅଧିନାୟକ ର ମୁଖ୍ୟ ଭୂମିକା ମତେ ଟିକେ ଜଣାଇବ।
ଅଧିନାୟକ ମୁଖ୍ୟ ଭୂମିକା ହେଉଚି ଏଗାର ଜଣ ଗୋଟେ ଟିମରେ ଏଗାର ଜଣ ଖେଳିବେ।
ଆଜ୍ଞା।
ତା ମଧ୍ୟରୁ କ୍ୟାପଟେନ୍ ଜୁନ୍ ଯୋଉ ନିର୍ଦ୍ଦେଶ କରିବେ ଖେଳଟାକୁ ପରିଚାଳନା କରିବା ଏଗାର ଜଣ ପିଲା ମଧ୍ୟ ସେଇ କ୍ୟାପଟେନ୍ ଙ୍କ କଥା ମାନି ଖେଳିବାକୁ ପଡିବ ଦୁତୀୟ କଥା ହେଲା ଅଧିନାୟକ ହବାର ମୁଖ୍ୟ କାରଣ ହଉଚି ଏଗାର ଜଣ ପିଲା କ୍ୟାପଟେନ କୁ ମାନିବେ ଆଉ ତାପରେ ଏଁ ତାପରେ କ୍ୟାପଟେନ୍ ଯେଉ ଭଳି ଭାବରେ ନିଷ୍ପତ୍ତି ନେବ, ସେଇ ଭାବରେ ଖେଳଟାକୁ ପରିଚାଳନା କରି
ବନ୍ଧୁ ମୁଁ ଜାଣିବାକୁ ଚାହୁଁଚି ଆପଣଙ୍କ ଠାରୁ
ଯଦି ଏକ ବଡ ଅବସର ମ୍ୟାଚ ବୁ ଝିଲେ
ଆଚ୍ଛା।
ସେଥିରେ ଯଦି ଅଧିନାୟକ ମାନେ ଆପଣ ଯଦି ନ ରହିପାଇଲେ ତାହେଲେ ଆପଣଙ୍କ ନିର୍ଦ୍ଦେଶତା କାମଟା ଉପ ଅଧିନାୟକ ପାଖକୁ ପଳେଇବ। ତାହେଲେ ଆପଣ ତାହେଲେ ଆପଣ ସେ ମ୍ୟାଚ ଟିକୁ କେମିତି ଉପଭୋ ଉପଅଧିନାୟକ ପାଖରୁ ଦେଖିବାକୁ ଚାହିଁବେ ଯେ ସିଏ ଆପଣଙ୍କ ଭଳି ନିସ୍ ପତି ଆପଣଙ୍କ ଭଳି ଛୁଆଙ୍କୁ ଉ ବୁଝାଇ ବାଝେଇ ମ୍ୟାଚ ଟାକୁ ଆଗକୁ ନେଇ କେମିତି ଦଳକୁ ବିଜେ କରିପାରିବେ ଆପଣ ଟିକେ କହିବେ ଉପ ଅଧିକାୟକର କର୍ତ୍ତବ୍ୟ କଣ?
ଆଚ୍ଛା ଭଲ କୋଶ୍ଚି କରିଛନ୍ତି ଭଲ ପ୍ରଶ୍ନ ପଚାରିଛନ୍ତି ବନ୍ଧୁ।
ଆଜ୍ଞା।
ବୁଝଉଛି ଅଧିନାୟକ ଉପ ଅଧିନାୟକ କିପରି ଖେଳଟିକୁ ପରିଚାଳନା କରିବେ। ପ୍ରଥମ କଥା ହେଲା ଅଧିନାୟକ ଅନୁପସ୍ଥିତିରେ ଯିଏ ଖେଳ ପରିଚାଳନା କରେ ସେ ହଉଛି ଉପ ଅଧିନାୟକ। ତାପରେ ତାପରେ କ୍ୟାପ୍ କ୍ୟାପଟେନ ଅନୁପସ୍ଥିତିରେ ଉପ ଉପ ଅଧିନାୟକ ପିଲାମାନଙ୍କୁ ଏୟା କହିବ ଯେ କି ଦଳର ଅଧିନାୟକ କୌଣସି ପ୍ରକାର ଅସୁସ୍ଥତା ଦେହ କି କିଛି ଉ ଘରୋଇ ପରିସ୍ଥିତି କାରଣ ଯୋଗୁ ସେ ନ ଖେଳି ପାଇଲେ ଉପ ଅଧିନାୟକ ଏରିଆ ପିଲାମାନଙ୍କୁ ବୁଝାଇ ଖେଳାଇବ ପ୍ରଥମେ ଅଧିନାୟକ ଦଳରେ ଥାଉ କିମ୍ବା ନଥାଉ ଉପ ଅଧିନାୟକ ବର୍ତ୍ତମାନ କ୍ୟାପଟେନ୍ ଥିବାରୁ ସିଏ ହିଁ ଦଳର କ୍ୟାପଟେନ୍। ସେଇପରି ହଁ
ଆନନ୍ଦିତ ଆପଣଙ୍କ ପାଖରୁ ଏକ ଭଲ ଉପଦେଶ ପାଇ ଉପ ଅଧିନାୟକର କାରଣ ମୁଁ ମଧ୍ୟ ଉପ ଅଧି ନିର୍ଣ୍ଣୟାକ ହେଇ ଅଛି ଏନାକେ ଆମ ମାନେ ବିଶେଷ ଦଳର ଆଉ ବନ୍ଧୁ ଆ ଆପଣଙ୍କ ଏନା ପାଗ କେମିତି ଚାଲିଛି?
ଆଗୁଆ ମଧ୍ୟ କେତେବେଳେ ଖରା ତ କେତେବେଳେ ବର୍ଷା। ବର୍ଷା ଦିନ ଚାଲିଛି ସେଥିପାଇଁ ଉ ଭାବି ନବା ଦରକାର ଯେ ବର୍ଷା ଦିନ ମାନେ କୋଉ ମୁହୂର୍ତ୍ତରେ ବି ବର୍ଷା ହବ।
ବନ୍ଧୁ ଆପଣଙ୍କ ବନ୍ଧୁ ଆପଣଙ୍କ ମାନେ ଗ୍ରାମ ହେଉ କି ଆପଣଙ୍କ ଘର ପାଖ ହେଉ କୌଣସି ପର୍ବତ ଅଛି କି?
ହ ପର୍ବ ବର୍ତ୍ତମାନ ବନ୍ଧୁ ତ ବିଶେଷ କରି ଆମେ ହଁ ଓଡିଆ ପାଇଁ କିଛି
ନା ପର୍ବତ ଆଜ୍ଞା ପର୍ବତ କଥା ପଚାରୁଛି।
ଆଛା ସରି ସରି ସରି। ବନ୍ଧୁ ବନ୍ଧୁ ଭୁଲରେ ଶୁଭାଗଲାନି କିଛି ସେଇଥିପାଇଁ କହିଦେଲି ପର୍ବତ ଆମ ଘର ଘର ଚାରିପଟ ଟକୁ ନେଇ ବହୁତ ପର୍ବତ ଅଛି।
ପ୍ର ବନ୍ଧୁ ତୁ ଯେମିତି ଆମ ଗ୍ରାମ ବୁଝିଲେ
କଣ କହିଲେ।
ବନ୍ଧୁ ଆପଣଙ୍କୁ ମୋର ଶବ୍ଦ ଶୁଭା ହେଉଛି। ମୁଁ କହିଲି ବନ୍ଧୁ ଯେମି ଠି ଆମ ଗ୍ରାମଟି ଏକ ବିଶାଳ ପର୍ବତ ପାଦଦେଶରେ ବସିଛି।
ଆଛା ହଁ
ସେତି ସେ ସେ ତୁ ହେତୁ ଆମ ଗ୍ରାମକୁ ବାରମ୍ବାର ହାତୀ ପଲେଇ ବୁଝିଲେ ନା ସବୁ ପଶି ଆସନ୍ତି ପଶି ଆସିବା ହେତୁ ଆମ ଗ୍ରାମବାସୀଙ୍କର ଚାଷ ଘର ଦ୍ବାର ବହୁତ କ୍ଷୟକ୍ଷତି ହୁଏ ତ ଆପଣ ଆପଣଙ୍କ ସିଆଡେ ସେମିତି କିଛି ହୁଏ ଯଦି ଆପଣ କିଛି ଉପଦେଶ ଆମକୁ ଜଣାନ୍ତୁ
ଆମର ଆମର ବିଭିନ୍ନ ହାତୀ ଯେମିତି କିି ଉଁ ବାରା ଖୁଷୁରୀ ଏଇପଳି ଭାବରେ ଆମର ଚାଷ ଚାଷ କ୍ଷେତ୍ରରେ ବହୁତ ଅସୁବିଧା ବାଧାବିଘ୍ନ ସୃଷ୍ଟି କରନ୍ତି, ଆମର ଫସଲ ମୁଖ୍ୟତଃ ଧାନ ସବୁ ଦେଶରେ
ଆଜ୍ଞା ଆଜ୍ଞା।
ଉତ୍ପାଦିତ ହୁଏ ଧାନ ଧାନଟି ଯେତେବେଳେ ଉ ଗା ହବାଠୁ ବଡ ହବା ଯାକେ ଗଛ ଗୋଟେ କୃଷକ ତାର ସେବା ଯତ୍ନ କରିଥାଏ। ଦିନ ରାତି ଏକ ଦିନ ରାତି ଏକ କରି ପରିଶ୍ରମ କରି ତାର ଧାନ ଗଛ ଲଗେଇଥାଏ ଠିକ ସେଇ ସମୟରେ ଘରଟି ଯେତେବେଳେ ମଜବୁତ ଯେତେବେଳେ ଫସଲ ଉଁ ଘରକୁ ଆସିବା ସମୟରେ ସେଇ ସମୟରେ ଘୁଷୁରୀ ମାନେ ଆସି ଫସଲରେ ପଶି ନଷ୍ଟ କରିଥାନ୍ତି ସେଇପରି ଭାବେ ଏମିତି ଘୁଷୁରୀ ହାତ ଏମିତି ଆସି ନଷ୍ଟ କରନ୍ତି ଫସଲ।
ଗ୍ରାମରେ ମଧ୍ୟ ଏବେ କିଛି ଦିନ ତଳେ ତିନୋଟି ହାତୀ ପଲ ପଳେଇ ଆସିଥିଲେ ବୁଝିଲେ
ଆଚ୍ଛା କୁହ।
ଆମେ ବନ ବିଭାଗକୁ ଡାକିକି ତାଙ୍କୁ ବହୁତ ଜଣାଇଲୁ ଯେ ଆମେ ଏମିତି ଅସୁବିଧାରେ ଅଛୁ ତିନୋଟି ହାତୀ ଆମ ଫସଲ ନଷ୍ଟ କରୁଛନ୍ତି ଆମ ଘର ଦ୍ଵାର ନଷ୍ଟ କରୁଛନ୍ତି ଆମ ଛୁଆ ଭୟଭୀତ ହେଉଛନ୍ତି। ବୁଝିଲେ ତ ତ ତ ତୁରନ୍ତ ଆମେ ବନ ଯେତେବେଳେ ଆମକୁ ତାଙ୍କ ଦଳ ପଠାଇଲେ ଆମ ପାଖରେ ତ ଆମ ଗାଁ ଗ୍ରାମବାସୀ ବହୁତ ଖୁସି ହେଲେ ଏବଂ ସିଏ ଆସି ଏଠି ଆପଣ ଜାଣିଥିବେ ଯୋଉ ତାଙ୍କର ଯୋଉ ଥାଏ ବେହୋସ କରିବା ପାଇଁ ଏକ ଇଞ୍ଜେକ୍ସନ ବୁଝିଲେ। ସିଏ ମଧ୍ୟ ସେ ହାତୀକୁ ମାରିଥିଲେ ତାପରେ ଆମ ଗ୍ରାମବାସୀ ସେ ହାତୀକୁ ତାଙ୍କ ସାଙ୍ଗରେ ସହଯୋଗ କରିକି ଜଙ୍ଗଲକୁ ପଠେଇବା ପାଇଁ ବହୁ ସହଯୋଗ ମଧ୍ୟ କରିଥିଲେ। ଏବଂ ଆଶା କରୁଛୁ ଯେ ଆଉ କେବେ ଏମିତି ହାତୀପଲ ନ ଆସି ଆମ ଫସଲକୁ ନଷ୍ଟ ନ କରନ୍ତୁ, କାରଣ ଆପଣ ଜାଣିଛନ୍ତି ପରିଶ୍ରମ ବହୁତ ଆଉ ଆପଣ ପଶୁ ପକ୍ଷୀଙ୍କୁ ତ କିଛି କରିପାରିବେ ନାହିଁ
ଠିକ ଅଛି କୁହନ୍ତୁ କୁହନ୍ତୁ
ତ ଆପଣ ଆମକୁ କିଛି ଜଣାନ୍ତୁ ଯେମିତି କିି ଆମେ କଣ କଲେ ହାତୀ ପଲ ଯଦି କିଛି ମେ ଆଉଥରେ ଆମ ଗ୍ରାମକୁ ଆସିଲେ ଆମ ଗ୍ରାମର ଅଧିକ କ୍ଷତି ହେବ ନାହିଁ।
ଠିକ ସେଇପରି ମୁଁ କହିବାକୁ ଚାହୁଁଛି ଯେ ହାତୀ ଯୋଉ ଆପଣ ଯେମିତି କହିଲେ ଫସଲ ନଷ୍ଟ କରୁ ଛନ୍ତି ଆସିବାର ମୁଖ୍ୟତ କାରଣ ହଉଛି ହୁଁ। ପାଣି ନଥିବା ପୋଖରୀରେ ଆଉ ଗଛ ଜଙ୍ଗଲ ଖେଳଉଥିବା ଯୋଗୁ ଏଥିପାଇଁ ହାତୀ ଏବଂ ବିଭିନ୍ନ ପ୍ରକାର ପଶୁକୁ ପକ୍ଷୀ ଆସିବାର ସମ୍ଭାବନା ରହିଥାଏ। କାହିଁକି ନା ଆମେ ହେଲେ ଗାଉଁଲି ଲୋକ ସେମତି ମାନେ ଆମର ହାତ ଗୋଡ ଚାଲିଥିବାରୁ ଆମେ କାମ କରଦଉଛେ ସେମାନେ ତ ପଶୁ ପକ୍ଷୀ ନା ସେମାନେ କହି ପାରନ୍ତିନି ଖାଇ ପାରନ୍ତିନି ତାଙ୍କର ଅସୁବିଧା ଯୋଗୁ ସେମାନେ ବଞ୍ଚିବା ପାଇଁ ନିଜ ଜୀବନକୁୁ ଚାଲନ୍ତି।
ବନ୍ଧୁ ଆଉ ଗୋଟେ ଆଉ ଏକ ଉପଦେଶ ଜାଣିବା ପାଇଁ ଚାହୁଁଛି ଆପଣଙ୍କ ଠାରୁ ଆପଣ ଜାଣିଛନ୍ତି ଫସଲ ନଷ୍ଟ ହେଲା ଫଳରେ ମଣିଷକୁ ରାଗ ଲାଗେ କାରଣ ସେ ବହୁତ ପରିଶ୍ରମ କରନ୍ତି। ନିଜ ଛୁଆଙ୍କୁ ଯେମିତି ବଡ କରିବା ପାଇଁ ପରିଶ୍ରମ ହୁଏ ଏକ ଫସଲ ସେଇଭଳି
ଆଚ୍ଛା କୁହନ୍ତୁ।
ତ ଆମ ଗ୍ରାମବାସୀ ଯେତେବେଳେ ଫସଲ ନଷ୍ଟ କରନ୍ତି।କରିଛନ୍ତି କୌଣସି ପଶୁ ବୁଝିପାରିଲେ ତ ଆମ ଗ୍ରାମବାସୀ ରାଗିକି କୁହନ୍ତି ଯାକୁ ବାଡେଇବା କ ବନ୍ଧୁ ଏଇଟା କିଛି ଠିକ ନା ଆଜ୍ଞା ଭୁଲ? ଟିକେ ବିସ୍ତାରିତ ଭାବରେ ଜଣାନ୍ତୁ।
ମୋର ଭଲ ପ୍ରଶ୍ନ ପଚାରିଛନ୍ତି? କାରଣ ଦେଖ ସେଇ ସେଇଭଳି ମୁଁ କହୁଛି ଯେ ଆମେ ମନୁଷ୍ୟ ଆମେ ଠିକ ଭୁଲ ଜାଣିଛେ ଭୁଲ କରିବାକୁ ଗଲେ ଆମେ ଜାଣିପାରୁଛେ, ଯେ ଆମେ ଏଇଟା ଭୁଲ କରୁଛେ ସେମିତି ସିଏ ପଶୁ ସେମାନେ ଅଜ୍ଞାନ୍ତ ସେ କିଛି ଜାଣି ନାହାନ୍ତି।। ସେ ତାଙ୍କ ଜୀବନକୁ କୁ ବଞ୍ଚେଇବା ପାଇଁ ସେ କିଛି ବି କରିପାରିବେ।
ବୁଝିପାରିଲିି ଆଜ୍ଞା କିନ୍ତୁ ଆଜ୍ଞା ମୁଁ କହିବା କଥା ଆଜ୍ଞା ରାଗିକି ମଧ୍ୟ ଗ୍ରାମବାସୀ ତାଙ୍କୁ ଟେକାପାରୁଛନ୍ତି।ମାନେ କିଛି କିଛି କହୁଛନ୍ତି ମାରଣା ଅସ୍ତ୍ରରେ ବାଡେଇବା ବନ୍ଧୁ ଆପଣ କିଛି ଉପଦେଶ ଦିଅନ୍ତୁ, ଯେ ମୁଁ ଆମ ଗ୍ରାମବାସୀକୁ କଣ କହିକି ତାଙ୍କୁ ବୁଝେଇ ପାରିବି ଆଉ ଆଉ ପଶୁଙ୍କୁ ନ ମାରିବା ପାଇଁ ତାଙ୍କୁ ଉପଦେଶ ଦେଇପାରିବି।
ଦେଖନ୍ତୁ ବନ୍ଧୁ ଆପଣଙ୍କର ବି ଯଦି ଏକ ଚାଷ କ୍ଷେତ୍ର ଥିବ ଯଦି ଆପଣଙ୍କର ବି ଗୋଟେ ଜିନିଷ ନଷ୍ଟ ହବ କି ଫସଲ ନଷ୍ଟ ତ ଆପଣଙ୍କୁ ବି ରାଗ ଲାଗିବ। କ୍ରୋଧ ହ କ୍ରୋଧ ହେଇ ମନୁଷ୍ୟ କିଛି ବି କରିଥାଏ। କିନ୍ତୁ କ୍ରୋଧ ହବା ଠିକ କଥା ନୁହେଁ।
ଠିକ କହିଲେ ବନ୍ଧୁ ଆପଣ ଧନ୍ୟବାଦ। ବନ୍ଧୁ ଆପଣଙ୍କ ଏକ ଉପଦେଶ ଭଲ ଉପଦେଶ ପାଇଥିବାରୁ ବହୁତ ଖୁସି ମୁଁ ଆପଣ ମତେ ବହୁତ ଭଲ କଥା ଜଣାଇଲେ, ମୁଁ ମଧ୍ୟ ଏଇ କଥା ଆମ ଗ୍ରାମବାସୀଙ୍କୁ ଜଣାଇବି। ଆଉ ଆଶା କରୁଛି ଆମ ଗ୍ରାମବାସୀ ଆପଣଙ୍କ ଉପଦେଶ ମଧ୍ୟ ଗ୍ରହଣ କରିବେ। ଧନ୍ୟବାଦ ବନ୍ଧୁ ବନ୍ଧୁ ମୁଁ ଟିକେ ରଖୁଛି ଆଜ୍ଞା ଆଜ୍ଞା ବନ୍ଧୁ ଆଜ୍ଞା।